ହ୍ୟାଲୋ।
ହୁଁ କଣ କରୁଛ?
ଏଁ ଏଇଠିଁ ଶୋଇଛି ତମେ କଣ କରୁଛ?
ଏଇ ଛାତରେ ଭୁଲୁଛି ଆଉଁ।
ଆଉଁ କଣ ଖାଇଛ?
ଭାତ ଡାଲି ଆଉଁ କଣ ମନେ ପଡୁନି। ତମେ
ଭାତ ଡାଲି ଖାଲି ହେତିକି ଆଉ କିଛି ଖାଇଁନ।
ଆଳୁ ଭଜା।
ଭାତ ଡାଲି ଆଳୁ ଭଜା ଓ ହୋ।
ତମେ ଏଇ ଛାତ ଉପରେ ବୁଲୁଛି। ତମେ କଣ ଖାଇଛ?
ପାଠ ଉ ମୁଁ ଖାଇଛି ରୁଟିକୁ ଆଳୁ ଭଜା ତ କଣ ଖାଇବ ଆମେ କୋଉଁ ଦିନ କୁ ଯାହା ଯେତିକି ଖାଇବା କଥା ଖାଇବ।
ହୁଁ ଗରିବ ତ ହେଇକି ରହିବ ଆଉ।
ହୁଁ ଉଁଉଁ।
ହିଁହେଁ ହିଁହେଁ ହେଁ ଧନୀ ହେଇପାରିବନି। ପଢାପଢି କିଛିହିଁ ଗାଁକୁ ଆସିଛି ତମେ କଣ ପଢୁଛ?
ମୋର ପ୍ଲସ ଥ୍ରୀ ତମେ।
ମୋର ଡିଫ୍ଳୋମା।
ହଁ ନା ଫାଇନାଲ ଏବେ ଆଜି ଇଣ୍ଟରନାଲ ଶଇଲା ତାପରେ ଫୋର୍ଥ ସେମିଷ୍ଟାର ହେଲା ପରେ ଯାଇକି ଯାହା।
ଛୋଟ ପିଲା।
ତମେ ନହେଲେ ବଡ ପିଲା ହେଇଗଲଣି। ତମକୁ କ୍ଲାସ କେବେ କେତେ? ତମ କ୍ଲାସ କେତେ?
କ୍ଲାସ୍ କେତେ ମାନେ।
ମାନେ କୋଉ ବ୍ୟାଚ୍ ର ତମେ?
ଆମେ ତମଠୁ ବଡ ବର୍ଷେ ଫାଇନାଲ ଇଅର।
ଫାଇନାଲ ଇୟର ପିଲା ତମେ ହେଇଗଲଣି।
ଆଉ କଣ?
ତାହେଲେ ତମେ ପ୍ଲସ୍ ଥ୍ରୀ କରୁଥିଲ ପ୍ଲସ୍ ଥ୍ରୀ କରୁଥିବ ତ।
ନାଁ ଡିପ୍ଲୋମା ଫାଇନାଲ ଇୟର।
ଓହୋ ଡିପ୍ଲୋମା କରୁଛ ଏକ୍ସାମ ହଁ ଏକ୍ସାମ ସେମିତି ହେଇଛି କଣ କରିବା।
ସବୁ ଏକ୍ଜାମ ଶେଷ।
ଏକ୍ଜାମ ହଁ ଚାରିଟା ସବଜେକ୍ଟ ଏକ୍ଜାମ ତ ଆଉ।
ତ ପାଞ୍ଚେ ଟା ନା।
ନା ତ ଚାରିଟା।
ତୋ ଟୋଟାଲ ମାର୍କ କେତେ କି?
ଟୋଟାଲ ମାର୍କ ଛ ପା।
ଛଅଶହ ହେଲେ ତାହେଲେ ଚାରିଟା ହେଲେ ଚାରିଶହ ଆଉ ଦୁଇଶହ।
କଣ ଆଉ ଦୁଇଶହ ଟୋଟାଲ ମାର୍କ ଛଅଶହ ଆଉ ଦୁଇଶହ ହଉଛି ଆଯ୍ୟ ବାଜ୍ୟ।
ଆଜ୍ୟ ବାଜ୍ୟ ମାନେ କଣ ପ୍ରାକ୍ଟିକାଲ ତ ତମର ନାହିଁ।
ପ୍ରାକ୍ଟିକାଲ କି ଆମର ସପ୍ରାଇଜ ଟେଷ୍ଟ ଶହେ।
ଓ ମାଇଁ ଗଡ।
ତାପରେ ଏଇ ଯୋଉ ପ୍ରେଜେଣ୍ଟ ଆଉ ବିହେବିଅର ପାଇଁ ଶହେ।
ତମର ତ ବିହେବିୟର ଭଲ ମୁଁ ଜାଣିଛି କଲେଜରେ ଆଉ।
କଲେଜରେ ମାନେ ଖତରନାକ
ଭଦ୍ରଟୋକାଟା ତ ଆମର।
ଆଉ କଣ ପ୍ରିନ୍ସିପାଲ ଆମକୁ ଦେଖିଲେ ପା ମୁଣ୍ଡିଆ ମାରିବ।
ହୁଁ ଭଲ ଛତଛାର୍।
ହଁ ଛତରା ସାରେ ଆଉ ତମର କୋଉ ସାରେ।
ହଁ ମୁଁ ନା ଜାଣିନି। ଆମେ ଯିବା ଭିତରେ ତିନି ଜଣ ଚେଞ୍ଜ ହେଇଗଲେଣି। ମୁ ଆମେ ଯିବା ଭିତରେ ତିନି ଜଣ ଚେଞ୍ଜ ହେଇଗଲେଣି ମୁଁ ନାଁ ବି ଜାଣିନି।
ଓହୋ ମାନେ ତିନିଟା ପ୍ରିନ୍ସିପାଲ ତାହଲେ ତମ ପ୍ରିନ୍ିସିପାଲ ସେଇି ଠିକି ନାହାନ୍ତି
ଆମ ଗଭର୍ଣମେଣ୍ଟ କଲେଜରେ ପ୍ରତି ବର୍ଷେ ଦି ବର୍ଷ ଏମିତି ପରେ ଟ୍ରାନ୍ସଫର ଅଧିକ ଦିନି ବି ନାହିଁ।
ତମ ଗଭର୍ଣମେଣ୍ଟ କଲେଜ ଅପେକ୍ଷା ଆମ ପ୍ରାଇଭେଟ କଲେଜ ହଜାର ଗୁଣରେ ଭଲ।
କହୁଛି ତ।
କହୁଛି କଣ ସତ କଥା ତ।
ହେଇଥିବ ତାହେଲେ।
ହଁ ଦନ କି
ଆରେ ବର୍ଷା କାହାକୁ ଭଲ ପାଉଛି ଯେ ବର୍ଷ ବର୍ଷା କାହାକୁ ଭଲ ପାଉଛି?
ବର୍ଷା ମାନେ?
ଏଇ ଯୋ ଶିବାନୀ ସେକର ଅଛ।
ସିଏ କିଜାଣ ଆସୁଛି ତ କଲେଜ ଏତି ଯାଉଛି ସୋମ ଭାଇସହ କଥା ହଉଥିଲା ବୋଲି କଣ ମୁଁ ଶୁଣୁ
କୋଉ ଶୁଭମ୍ ଭାଈ? ଯୋଉ ସେ ମାରେ ମତେ ମତେ ମ ମତେ ମଝିରେ କଲ କରିଥିଲା ମୁଁ ରିସିଭ୍ କଲିିନି କି ମୋ ରିଚାଜ୍ ନଥିଲା କଲ ବ୍ୟକ୍ କରିନି।
ମଞ୍ଚ ମତେ କହିଲା ମତେ କହିଲାନ ତ ମାନେ ପିଲାମାନଙ୍କଠୁ ସମସ୍ତଙ୍କଠୁ ଶୁଣିବାକୁ ପାଇଲି କି ଶୁଭମ ଭାଇ ସହ ସେ କଥା ହଉଚି ବୋଲି।
ଶୁଭମ ସହ କଥାଉନି କି ଗୁଗଲ ଶୁଭମ ଗୁଗଲ
ହ ଗୋଟେ କଥା ଆଉ ଗୋଟେ ପାଠ ପଢିବା ଯଉଛି କି ତାକୁ ରଖିଦେଇଛନ୍ତିରେ ତାଙ୍କ ଘର ଯେହେତୁ ଜାଣିପାରିଲ କି କ୍ଲାସ ନ କରିକି ଆସ ବୁଲୁଛି ବୋଲି
ତାହେଲେ ତ ତାହେଲେ ତ ଲାଭ ଅଛି
ହଁ ଲାଭ ହେଲାନି କି
ହ
ଲାଭ ସମସ୍ତି ଙ୍କର
ହୁଁ ଆଉ ସେପଟକୁ କି ଯାଉଛି ଆଉ
ସେଇ ବଡୁ ଗାଁ ହେଇକି ଆଉ ଯାଉନାହାନ୍ତି ଏତେ ଯାହା ଯାଇଥିଲେ ଶୁଭମ୍ ଭାଈ ଥିଲା ଟାଇରେ ଆଉ କାଇଁ
ଆରେ ରାସ୍ତା ହେଇଗଲାଣି ସେଗୁଡା ନାଇଁ ତୁ ସିଆଡେ ପୁରା ହେଇଯାଇଛି ନା ଏଇ ଅଧା ବାଟି ଯାଏ?
ଯେତିକି ଦେଖା ଯାଉଛି ସେତିକି ତାଠୁ ଅଧିକ ହେଇନି।
ହୁଁ
ଯେତିକି ଦେଖାଯାଉଛି ସେତିକି ତାଠୁ ଅଧିକ ହେଇନି
ତ ବଉଗୁଳି କଲଉଥିଲେ ରେ
ମ ବତ ତେ କଳ କରିଛ
ହଁ ମୁଁ ଉଠେଇଲିନି
ମତେ ବି ଭଲ କରିଥିଲା ଯେ ମୁଁ ଟେ ଆଉ ଦେଖିନି
ଯିବ ହଉ ଛାଡ଼। ଓ ହୋ
ଆଉ ତମ ତମ ନାନୀର କଣ ଝିଅ ଟେ ହେଇଛି ନା କଣ ପା?
ହୁଁ ଜାଣିନୁ ଆଉ ଏ କାଲି ଯିବା କାଲି ଶୁଣୁ ହ୍ୟଲୋ
ହଁ
କାଲି ଆମେ ଯିବା କଣ କହିଲୁ ଏଇଠୁ ଗୋଟେ ଅସି ତାର ସେଇଠୁ ହ ଖାଇବା ଖବା ନେଇକି ଯିବା ନେଇକି ଡାଇରେକ୍ଟକୁ ଯିବା ଖାଇବା ବଲେ କଣ ରୁଟି ଖବ କରିଦେଇଥିବ ସିଏ ମୁଁ ଯିବି ବୋଲି କହିଲି ତ ଏ ରୁଟି କେତେଟା ପଟେ ଖାଲି ଯିବା ଦେଇେଇକି ଆସିବା ଗୋଟର ରୁମ ଟିକେ ଯିବା ଆଉ
ଗୋଟେ କାମ କରିବା ତାହେଲେ
କଣ?
ତାଙ୍କ ଏଜାମ ଷ୍ଟାର୍ଟ ହବ ନାଇଁ ଏତେ ଜଲଦି ଯାଇହବନ ଏବେ
ତୁ ତମର କାଲି କେତେ କେତେ ଆସିବୁ କଲେଜ ରୁ?
ଏମିତି କହିହବ କି କଲେଜ କୁ ଗଲାଠୁ ଜଣା ପଡିବ।
ଶୁଣାଗଲାନି କଣ କହିଲେ।
କଲେଜ କୁ ଗଲାଠୁ ଜଣା ପଡିବ
ନେଟୱାର୍କ କଟି ଗଲା ନା କଣ ତୋର
ଆରେ କଲେଜ ଟୁ ଗଲାଠୁ ଜଣା ପଡିବ ଏମିତି କେମିତି ଜଣା ପଡିବ
ଆରେ ମୁଁ ତ ମତେ ଶୁଣା ଯାଉନି ନେଟୱାର୍କ ଯ କଟିଗଲା ଲେଖେ ଶୁଣା ଯାଉଛି କେଁ କେ ଏମତି ତୁ ଯା ଦ ମୁଁ ଫେରେ ଯିବି ଶୁଣାଉନ
ହ୍ୟାଲୋ
ଶୁଣାଯାଉନି
ଏବେ ବି ଶୁଭୁନି ଆଁ
ହୁଁ କଣ ହେଲା କି ରେ
ଏବେ ବି ଶୁଭୁନି
ନା
ଏବେ
ନା
ଏବେ ବି ଶୁଭୁନି
ନାଁ କଣ କରୁଥିଲ?
ତା ଡ଼ାଟା ସରି ଜେଇଛି କି?
ହୁଁ ଡାଟା ଅଛି ନା ପାଞ୍ଚଶହ ଖଣ୍ଡେ
ଏବେ କେମିତି ଶଣିଲୁ ତାହେଲେ ମୋ କଥା?
ଆରେ ଶୁଣା ଗଲାନି କଣ?
ଏବେ ଶୁଭା ଯାଉଛି ଏବେ ଶୁଣାଯାଉଛି? ଏବେ ଶୁଭୁଛି ଏବେ ଶୁଭୁନି।
ନା କିଛି ଶୁଭୁନି।
ଏ ତୋ କଥା ସୁଭିଆ କଥା ପରା।
ଆରେ ଏମିତି ହେଲେ କେମିତି ହବ।
ଠିକ ଶୁଭୁଥିବ ମୋ।
ଶୁଣା ଯାଉନି।
ହ୍ୟାଲୋ ହ୍ୟାଲୋ।
ଧୀରେ କହ ଶୁଣାଯାଉଛି କ ଶୁଣା ଯାଉନି। ହାଲୋ।
ହୁଁ।
ହାଲୋ।
ମୋର ଭଏସ କ୍ଲିୟର ଶୁଭୁନି ନା ଟୋଟାଲି ଶୁଭୁନି।
ମାନେ ଯେମିତି ଖଣ୍ଡି ଅଧା ସୁଭାଯାଉ ଅଧା ଶୁଭା ଯାଉନି ନା। ତରବର୍ ହେଲେ ଶୁଣାଯିବ ଏମିତି।
ଏବେ ବି ଶୁଭୁନି?
ନା ଏମିତି କଣ ଶୁଣାଯାଉଛି?
ହଁ।
ଆରେ ଏମିତି କଣ ଶୁଣା ହେଲା।
ହ୍ୟାଲୋ।
ହ୍ୟାଲୋ ମୁଁ ଯା କହୁଛି
ହଁ ହଁ।
ଆଉ ତାହେଲେ ମତେ ତୋ କଥା କଣ ଶୁଣା ଯାଉନି।
ତାହେଲେ ତୋର କିଛି ପ୍ରୋବ୍ଲେମ ଅଛି।
ତୋ ନେଟୱାର୍କ ସ୍ଲୋ ନା ମୋର? ଥଣ୍ଡା ହେଇଯାଇଛି ତ।
ମୋର ତ ନେଟୱାର୍କ ଠିକ ଅଛି।
ଏମିତି ହେଲେ ହାଲୋ
ତାହେଲେ ତୋ ନେଟୱାର୍କ ଚାଲିଛି।
ଏଇଠି ମ୍ୟୁଟ ଅପସନ୍ ବି ନାହିଁ ମାନେ ତା ନେ ତୋର ଫୋନ ତୋର ପାଉନି ନା ମୋର ପାଉନି?
ମୋର ତ ଠିକ ନେଟୱାର୍କ ବି ଅଛି।
ତୋର ଥରେ ହେଇଯିବ ମୋର ତ ହେଇଯିବ।
ଆଁ।
ନେଟୱାର୍କ ଯାଗାକୁ ତ ମତେ ଲାଗୁଚି ତୋର ପ୍ରୋବ୍ଲେମ ହେଇଥିବ। ମୋର କିଛି ପ୍ରୋବ୍ଲେମ ନାହିଁ ମୋର ତ ଏଠି ଚାରିଟା ଘଡ଼ି ପାଉଛି।
ଓହୋ। ଆଉ କଣ କରୁଛୁ ଏବେ? ହ୍ୟାଲୋ। ହ୍ୟାଲୋ କଣ କରୁଛ? କଣ କରୁଛ?
ଶୁଣାଯାଉନିରେ।
କଣ କରୁଛ?
କିଛି ଶୁଣା ଯାଉନି ମତେ।
କଣ କରୁଛ?
ଏଇଠି ଛାତରେ ବୁଲୁଛି ଯେ କିଛି ମୁ ଶୁଣା ଯାଉନି।
ଏମିତି କେମିତି ହେଲା ମ କିଛି ଶୁବୁନି ତତେ।
କଣ?
ଶୁଭୁନି ତତେ କିଛି?
କିଛି ବି ଶୁଣାହୋଉନି।
ମଜା କରୁଚୁ ନା କଣ।
ଆରେ ଏମିତି ହେଲେ କେମିତି ହବ।
ସତ ରେ ନା କଣ କିଛି ଶୁଭୁନି।
ସତ କହୁଛି ଏମିତି କିଛି ଶୁଣାଯାଉନି ମତେ।
ତୋ ଭଏସ ମତେ କ୍ଲିୟର ଶୁଭୁଛି ତ।
ହଁ ଅଧା ଶୁଣାଗଲେ ଅଧା ସୁଣା ଯାଉନି ଏମିତି ଭଏସ କ୍ଲିଅର ହୁଁ।
ତମ ଭଏସ ତ ମତେ କ୍ଲିୟର ସୁବା ଯାଉଛି। କେଜାଣି।
ହୁଁ ଲାଇନ କଟିଗଲା ମଶା ଆସିଗଲେ।
ଲାଇନି କଟିଗଲା।
ଆରେ ହ ହଷ୍ଟେଲ ରେ ପିଲାମାନେ ତାସ ଖେଳୁଛନ୍ତି ରେ।
ହଁ ତାଙ୍କେ ଖେଳିବେନି ତାଙ୍କ କଣ ମନ ନାହିଁ ନା ଇଚ୍ଛା ନାହିଁ ଖେଳି ପାରିବେନି। ସମସ୍ତେ ଖେଳିପାରିବେ ତାସ ସମସ୍ତେ ଖେଳିପାରିବେ।
କଣ ଛାତ ଉପରେ ବୁଲୁଚି କିଛି ଶୁଣାଯାଉନି ନେଟୱାର୍କ ଆମ ଗାଁରେ କଟ କଟିଗଲା ନା କଣ ଲାଇନ୍ କଟିଗଲା ଯେ?
ତମର।
ହୁଁ।
ହୁଁ ହୁଁ ହେଇଥିବ ତାହେଲେ ଆଉ। ନେଟୱାର୍କ ତ ପାଉନି ଆଉ କଣ କରିବ।
ହଉ ହଉ ରଖିଦିଅ ଆଉ।
ହୁଁ,